ଅ ଅପରାହ୍ନ ହାପି ରଜ।
ହ ହାପି ରଜ ବନ୍ଧୁ।
ଆଉ ରଜରେ କେମିତି କଣ ସେଲିବ୍ରେଟ୍ କଲ।
ଆଉ ବନ୍ଧୁ କେମିତି ମନେଇବୁ ଆଉ ତ ଜାଣିଛନ୍ତି ଏବେକା କଥା ଆପଣ।
ଆ ଖାଲି ଖାଇଦେଲେ ଫଟୋ ସାର୍ଟ ପ୍ୟାଣ୍ଟ ପିନ୍ଧଦେଇକି ଫଟୋଟେ ଛାଡ଼ିଦେଲେ ହେଇଗଲା। ରଜ ସେଲିବ୍ରିଟି ଏତିକି?
ତ ଶାର୍ଟ ପ୍ୟାଣ୍ଟ ଆଣୁନା
ଆଉ
ରଜରେ ଝିଅ ମାନଙ୍କ ରଜ ଏଟା ଆପଣ ତ ଜାଣିଛନ୍ତି। ପୌରାଣିକ କାଳରୁ ଝିଅ ମାନଙ୍କର ହିଁ ଏଇ ଏଇ ପର୍ବ ଟା ଆଉ ଝିଅ ମାନଙ୍କ ପାଇଁ ପୋଡ ପିଠା ଘରେ ହୁଏ ଆଉ ଦୋଳି ଖେଳନ୍ତି ଅଳ ଟା ନାନ୍ତି ପାଉଁଜି ପିନ୍ଧନ୍ତି ଏଇ ସବୁ କାମ ବନ୍ଧୁ। ଆଉ ତ ଏଇଟା ଝିଅ ମାନଙ୍କ ପର୍ବ ଜାଣିଛନ୍ତି।
ହଁ ହଁ
ଝିଅ ମାନ ସେଥିପାଇଁ ହଉଛି ସବୁ ଘରେ ପିଠା କରିକି ପି ପିଠାପଣା କରିକି ଡାକନ୍ତି ଝିଅ ମାନଙ୍କୁ।
ହଁ।
କହୁ ନାହାଁନ୍ତି ବନ୍ଧୁ?
ନିଶ୍ଚିତ ଆଉ ପୁଅମାନେ ଖାଆନ୍ତି ନି କି?
ହଁ ପୁଅମାନେ ଖାଆନ୍ତି। କିନ୍ତୁ ଏଇଟା ଏଇଟା କିନ୍ତୁ ଝିଅ ମାନଙ୍କ ପର୍ବ। ଆପଣ ଜାଣିଥିବେ? ଆଉ ଯୁ ଆପଣଙ୍କ ଆଡେ ଏଟା ଅଛି ନା ଆମ ଆଡେ ଏଇଟା ତ ପୌରାଣିକ କାଳରୁ ଅଛି।
ସେଟା ବି ଝିଅପିଲା ମୁଁ ବି ଅବଶ୍ୟ ଅଁ ରଜରେ କିଛି ବି ମୁଁ ବି ସେମିତି ସେଲିବ୍ରେଟ୍ କରେନା ଖାଲି ଖାଇଦିଏ ନନେ କୁଆଡେ ଟିକେ ବୁଲିବି ସରିଲା ମୋ ରଜ ଏତିକି
ଆଉ ବନ୍ଧୁ କହୁ ନାହାଁନ୍ତି ଯୋଉ କଥା? ତ ଆପଣଙ୍କ ଆଡେ ଏଇଟା ଅଛି ତ ମାନେ ହଉଚି ରାତିରେ ଝିଅ ମାନେ ଖାଆନ୍ତିନି। ସନ୍ଧ୍ୟା ପୂର୍ବରୁ ଖାଇଦିଅନ୍ତି।
ମୁଁ ତ ଅବଶ୍ୟ ଜାଣିନି ଏ ବିଷୟରେ ମୁଁ କେବେ ଚେକ୍ କରିନି ହେଇଥିବ ବଟ୍ ମୁଁ ଜାଣିନି।
ସନ୍ଧ୍ୟା ପୂର୍ବରୁ ଝିଅ ମାନ ଖାଇଦିଅନ୍ତି ଆଉ ରାତିରେ କେହି ଖାଆନ୍ତିନି। ହଁ ଝିଅ ମାନଙ୍କର ଏଇଟା ହଉଚି ଆମର ଇଆଡେ ଅଛି।
ଓହୋ। ମୁଁ ଜାଣିନି ଆଜିକାଲି ତ ଝିଅମାନେ ତ ମୁଁ ତ ଦେଖିଚି କେତେଥର ରାଜ ରଜରେ ଆ ମୁଁ କୁସୁ ମାନେ ଆମ କୁସୁମା ଆଡେ ଯାଏ ବୁଲିଆକୁ ସେଠି ତ ସବୁ ଦେଖିଥାଏ ଝିଅ ମାନେ ତ ଖାଉଥିବେ ମୋମୋ ଖାଉଥିବେ, ଚାଟ୍ ଖାଉଥିବେ
ବନ୍ଧୁ ସେଟା ମୁଁ ଜାଣିନି। ଆମର ଏଠି ଯାହା ବନ୍ଧୁ ଅଛି ସ ସ ଅଲଗା ଅଲଗା ଜାଗାରେ ଅଲଗା ଅ ଅଲଗା ପୌରାଣିକ ରୀତି ନୀତି ରୀତିନୀତି ସବୁ ଅଛି।
ହଁ ହଁ।
କଣ କରିଆ ବନ୍ଧୁ ଯାହା ଯ ଯୋଉଠି ଯେମିତିକା ପୌରାଣିକ ରୀ ତି ଅନୁସାରେ ପାଳନ କରନ୍ତି।
ଅ ହଁ। ଲାଟେଷ୍ଟ ରୁଲ୍ ଲାଟେଷ୍ଟ ରୁଲ ହେଲାଣି ନା ଆଉ ତ ଭୁଲିଗଲେଣି। ଦିନକୁ ଦିନ ଓଲ୍ଡ ଫ୍ୟାସନ୍ ଗଲାଣି ସବୁ।
ସେ ପୌରାଣିକ ରୀତି ଆଉ ନୀତି ଆଉ ଚାଲିଚି ଆମର କିନ୍ତୁ ଏଠି ଆଉ। କଣ କରିଆ ବନ୍ଧୁ? ଆମେ ସିନା ଚଲଉଚନ୍ତି କିନ୍ତୁ ଅଲଗା କୋଉଠି କାର କେମିତି ଆମେ କଣ ଜାଣିଚନ୍ତି?
ହଁ ଠିକ୍ କଥା।
ବନ୍ଧୁ କିନ୍ତୁ ଆମର ଏଠି ମାନୁଚୁ ନା ବନ୍ଧୁ?
ହୁଁ।
ଆଉ ବନ୍ଧୁ ଆପଣ କେମିତି ଆଜି ପାଳିଲେ ସକ
କିଛି ମୋ ତ ଏଇ ସକାଳୁ ଉଠିଲି ଏ କଣ ଟିକେ କ ହଁ ମୁଁ ଯାଇ ଥିଲ ସେ ଆମ ଘରେ ଜଣେ ଗେଷ୍ଟ ଆସିଥିଲେ ତ ଆ ଯାଇଥିଲି ଟିକେ ଦେ କାନୁ ବରା, ସିଙ୍ଗଡ଼ା ଘୁଗୁନୀ ନେଇଆସିଲି ଖାଇଲି ଏ ଖାଇଦେଇ କି ଗାଧେଇକି ପୂଜା କଲି ପୂଜା କରିକି ତା ପରେ ଏ ଟିକେ ଇଟିଲି ଘୁଗୁନି ଖାଇଲି। ଏ ଟିକେ ଗଡ଼ପଡ଼ ହୋଉଚି ଆଉ।
ଆଜ୍ଞା ବନ୍ଧୁ ଆଣଙ୍କର ଆଜି ତାହେଲେ ଇଟିଲି ଘୁଗୁନି ସକାଳୁ ହେଇ
ହଁ ଆମର ଇଟିଲି ଘୁଗୁନି।
ଆଉ ବନ୍ଧୁ ଭାତ ହୁଏ ଖରାବେଳେ?
ଖରାବେଳ ତ ହେଇଚି ପଖାଳ ହେଇଚି ଭଜା ହେଇଚି, ପା ଆଉ ପାମ୍ପଡ଼ ହେଇଚି ବାଦାମ ଛେଚା ହେଇଚି ବଟ୍ ମୋତେ ଆଜି ପଖାଳ ଖାଇବାକୁ ଇଚ୍ଛା ହଉନି କାରଣ ଏ ତେ ଇଟିଲି ଖାଇ ଦେଇଚି ଯେ ଆଉ ପେ ପେଟରେ ଜାଗା ନାହିଁ ଖାଇଆକୁ।
ବନ୍ଧୁ କିନ୍ତୁ ଆମର ତିନି ଓଳି ଇଟିଲି ଘୁଗୁନି ହୁଏ।
ତିନିଓଳି।
ତିନିଓଳି ଆମେ ପିଠା ଖାଉ।
ଏ ବାଇ ପୁରା ରଜକୁ ପୁରା ଗ୍ରେଟ୍ ମେମୋରି କରିକି ରଖନା ହେଁ।
ଆଜ୍ଞା ବନ୍ଧୁ ଆମ ଘରେ ପୌରାଣିକ ରୀତିନୀତି ଅନୁସାରେ ଚାଲେ। ଭଗବାନଙ୍କ ଉପରେ ଟିକେ ବିଶ୍ଵାସ କଲିନି।
ବଢ଼ିଆ ଭଲ କଥା ଏମିତି ରଉ। ଏମିତି ଠାକୁର ତୁମ ଘରେ ସବୁବେଳେ ହେଲା ଆଗମନ ହଉ।
ନା ନା ବନ୍ଧୁ ଆମେ ଭଗବାନଙ୍କୁ ବହୁତ ମାନୁ। ଆମର ରୀତିନୀତି ସବୁ ଚାଲେ ଆମେ ହଉଚି ଯୋଉ ଯୋଉ ବାର ପୂନେଇ ସଂକ୍ରାନ୍ତି ଆମେ ଆମିଷ ବି ଖାଉନା ଆବ କେବଳ ଆମର ବୁଧବାରେ ହିଁ ଆଇଁଷଟି ହୁଏ। ଶୁକ୍ରବାର ବି ହୁଏ ନା ସନ୍ତୋଷୀ ମାଙ୍କ ପାଇଁ ଆ ରବିବାର ବି ହୁଏ ନା। କାରଣ ମୋ ମାଙ୍କ ଦେହ ଖରାପ ହେଇଥିଲା ତ
ଆଛା ଆଛା ହଁ ହଁ।
ରବିବାର ନୃସିଂହ ପ୍ରଭୁଙ୍କ ପାଖରେ ମାନସିକ ରଖିଥିଲୁ।
ଆଚ୍ଛା।
ସେ ସେଇ ଦିନରୁ ତାଙ୍କ ଦେହ ଭଲ ହେଲା ତାପରେ ମାନସିକ ତାପରେ ଯାଇକି ମାନସିକ ପୂୁରଣ କଲୁ ଆଉ ସେଇଦିନ ଠାରୁ ତ ଖିଆ ହଉନି ହଉନି ବନ୍ଧୁ ଆଉ।
ଅ ହଁ। ହ ବଢିଆ ଆମର ଯା କହିଲୁ ଠିକ୍ ଆମର ଆମ ଘରେ ସେ କେବଳ ବୁଧବାର ଶୁକ୍ରବାର ଆମିଷ ହୁଏ ବାକି ଆଉ କୋଉ ବାର ହୁଏ ନା କାରଣ ମୁଁ ରବିବାର କୁ ବେଶୀ ମାନେ ରବିିନାରାୟଣ
ଆଜ୍ଞା ଆଜ୍ଞା ବନ୍ଧୁ।
ଆଉ ଏଇନା ତ କିଛି ଦିନ ହେବ ଖାଉଛି ଆଉ କଣ କରିବି। ଆଖି ହଳଦିଆ ପଡୁଚି। ଆଉ କ୍ୟାଲସିୟମ ସର୍ଟେଜ ରହୁଛି ବୋଲି ଆପଣ ତ ପୁରା ସ୍ଵସ୍ତି କଣ କହନ୍ତି ସେଟା ସ୍ଵସ୍ତି କି ଭାଷ ଖାଦ୍ୟ ସେଟା କହନ୍ତି। ସ୍ଵତିକ ଖାଦ୍ୟ ହଁ ହଁ ହ ସାତ୍ଵିକ ଭୋଜନ ରାଇଟ୍ ରାଇଟ। ଵଲ ବଲ ବଲ। କଇହଉନି କେତେବେଳେ ଭଗବାନଙ୍କ ଯଦି ଥିବ ରବ ଠାକୁରଙ୍କୁ ଧର ପୁରା ପୁଣି ନିଲ୍‌ ହେଇଯିବି।
ଧରିଚୁ ମାନେ ଆଉ
ଏ ହଁ। କଅଁ କରିବା ମୋ ଦେହ ଟା ଇଏ ରହୁଛି ବୋଲି ତାପରେ ଖାଇବି ତାପରେ କହି ହଉନି କେତେବେଳେ ଯଦି ପଦା ଏରିଆକୁ ଗଲେ ସେଠି ବି ତ ବେଳେ ବଳେ ଖାଇବା ପଡିବ ନା ଆସ ସବୁଆଡେ କଣ ଭେଜ୍‌ ମିଳେ କିି ହେଲା କଣ କରିବା ନିଜେ ତ ଜାଣିଛ କୋଲକାତାରେ ତ ଭେଜ୍ ତ ମିଳିବା ଖାଇବା ବହୁତ କମ୍ ଜାଣିକି ସେଇଠି ତ ନଭେଜ୍ ପ୍ରବଳ।
ମିଳିବା ସବୁଠୁ ମିଳିବା କଷ୍ଟ କିନ୍ତୁ ଖୋଜିକି ଆମକୁ ଖାଇବାକୁ ପଡିବ।
ଯଦି ରହିବ ସବୁଠୁ ସାଧୁକ ସାଧା ଖାଦ୍ୟ କେଉଠି ୟୁପିରେ ହୁଏ ସେଇଠି ଠିକ୍।
ରୀତିନୀତିରେ ରହିବାକୁ ପଡିବ ଆଉ।
ହଁ ଦେଶୀ ଘିଅରେ ଖାଇବା ଖାଉ ତୁ
ଆଜ୍ଞା।
ଦେଶୀ ଘିଅରେ ଖାଇବା
ଆଜ୍ଞା ବନ୍ଧୁ ଆମର ଗାଈ ଅଛି ବା। ଆମେ ଗୋମାତା ସେବା କଲୁ ଆମେ ରଖି ଚୁ ଗାଈ ଆଉ ତ ଜାଣିଚନ୍ତି ସିଏ ଆମର ପୁରା ଆମକୁ ବଞ୍ଚେଇକି ରଖଚନ୍ତି କାରଣ ସେ ଗୋମାତା। ମାନେ ସେ ଆମର ଗ ସମତକର ମାତା ନା ବନ୍ଧୁ ଆମର ଦେଶୀ।
ଯା ହ ଦେଶୀ ଗାଈ ସବୁଠୁ ଭଲ।
ବନ୍ଧୁ ତାଙ୍କର ଯୋଉ କ୍ଷୀରରେ ଯୋଉ ହେଇଚି ଜୁଆ ଇଏ ହେଇଚି
ଓହୋ ଫେଣ ତା ଯୋଉ ବାସ୍ନା ଯୋଉ ନ
ତାର୍ ଯୋଉ ବାସ୍ନା ବନ୍ଧୁ ପୁରା ମନ ପୁନା ମନ ଅମୃତ ସେ ରହି ଖାଇଲେ ଆଉ ସେ ଘିଅ ତ ଭାତ ତରେ ଗୋଳେଇଲେ ଆଉ ତ ଭୋହୁତୁ ବୋହୁତୁ ମଜା ଆସିଯାଏ।
ହୁଁ ବଡିଆ।
ଦେଶୀର ତ ଯୋଉ ଦେଶୀ ମଜା ଆଉ କଣ କରିବା
ହଁ ନିଜେ ଗ ଘିଅ କରି ଖାଅ।
ହଁ ବନ୍ଧୁ ଆମ ଘରେ ନିଜେ ଫୁଟେଇକି ଇଏ କରି ଖାଉ।
ଆରେ ଭାଇ ମାନିଆକୁ ପଡିବ ଘିଅ କରି ଜାଣିଚ ତାହେଲେ ନା।
ଆଜ୍ଞା ବନ୍ଧୁ ମୋ ମା ସବୁ ଜାଣିଚନ୍ତି ଘିଅ ଦହି ଜୁଆ ସବୁ ଲହୁଣୀ ସବୁ କରନ୍ତି।
ବଢିଆ ଓ ପୁରା ଓରିଜିନାଲ ଜିନିଷ ଆଉ।
କିବେ ଦହି କେମିତି ହୁଏ ବୁଲା ହେଇ କି ହାତେ ଯୋଉ ରସିରେ ଗୋଟେ ବାଡି ଗୁରେଇକି ତାକୁ ଗୋଳେଇକି ଇଏ କରନ୍ତି।
ହେନା ଦହି ପନିର ଆ ଛେନା ଏଗୁଡ଼ା ଆମେ କରି ଜାଣିଚୁ। ହେଲା ଆଉ କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ ଆମେ ଘିଅ କଣ କରି ଜାଣିନୁ କି ଲୋହୁଣୀ ଜାଣିନୁ।
ନା ନା ମା ମୋ ମା ସବୁ ଜାଣିଚନ୍ତି କରି।
ଆ ହେଲା ଆଉ ଏଆ ଗ୍ୟା ଘିଅଟା କନ ନା ବହୁତ ସମୟ ଲାଗେ ହାଁ
ଆଜ୍ଞା ଆଜ୍ଞା ଆପଣ ଯଦି ପ୍ରଥମେ ଫୋନ କରିବେ ପଛରେ ମୋ ମାଙ୍କୁ ଦେବି ଆ ଆପଣ ମା ମୋ ମା ବତେଇଦେବେ ଆପଣଙ୍କୁ ଆପଣ ଘରେ କରିକି ଖାଇବେ ଆଉ।
ଏଁ ଫୋନରେ କାହିଁକି ଡାଇରେକ୍ଟ କେତେବେଳେ ଦେଖା ହେଇଗଲେ କଥାବାର୍ତ୍ତା କରିବା ସେଥିରେ ଯଉଁ ଶାନ୍ତି ଅଛି ଆଉ
ଆଜ୍ଞା ବନ୍ଧୁ ଆସୁନାହାନ୍ତି ଆପଣ ଆମ ଘରକୁ ଆସନ୍ତୁ।
ନିଶ୍ଚିତ ଯିବା ନିଶ୍ଚିତ ଯିବା ଆଣ୍ଟି ସହିତ କଥାବାର୍ତ୍ତା କରିବା।
ହଁ ହଁ ଭାଇ ଆସନ୍ତୁ ମୋ ମା ଆପଣଙ୍କ କଥା ପଚାରୁଥିଲେ।
ଆରେ ୱା।
କହୁଥିଲେ ବନ୍ଧୁଙ୍କୁ ଡାକ ତୁମର ଯିଏ ଭଲ ବନ୍ଧୁ ଅଛନ୍ତି ଖାଇବା ପିଇବା କରିବେ ଦୁଇ ଚାର ଦିନ ରହିବେ ଘରେ ବୁଲାବୁଲି ତମେ ଟିକେ କରିବ।
ହେଲା ଯିବା ଆଉ ନିଶ୍ଚିତ ଯିବା ଆଉ କେତେ କଥା କହୁଚନ୍ତି ଯିବା ଆଉ। ନିଶ୍ଚିତ ହେଥିର କୌଣସି ସନ୍ଦେହ ନାହିଁ।
ହାରେ ବନ୍ଧୁ ଆପଣଙ୍କ ମାଆ ଭଲ ଅଛନ୍ତି
ବୋହୁତୁ ଭଲ ଅଛନ୍ତି।
ଓହୋ।
ଆଉ।
ଆଉ ଆପଣ ଶକୁଶଳ ଅଛନ୍ତି ତ?
ହୁଁ ନିଶ୍ଚ ହଁ ଠିକ୍ ଠାକ୍।
ଆଉ ବନ୍ଧୁ ଆପଣଙ୍କ ଆଡେ କେମିତି ହୁଏ ରଜ ପାଳନ ଗାଁ ରେ?
ତୁମେ ଯେମିତି କହିଲ ତା ସେଲିବ୍ରେଟର ଓଲଟା। ହେଲା ବିପରୀତ ଜାଣିକି ହେଇପାରେ। ଏଇଟେ ସବୁ ଲାଟେଷ୍ଟ ଡିଜାଇନ୍ ଫଲୋ କରନ୍ତି, ଆଉ ଇଏ ପୌରାଣୀକୁ କିଏ ଆଜିକାଲି ମାନୁଛି, ଖାଇବେ ଫଟା ଉଠେଇବେ ଷ୍ଟାଟସ୍ ଦେଇଦେବେ ବାସ୍ ସେ
ବନ୍ଧୁ ଏସବୁ ଭଲ ନୁହେଁ। ବନ୍ଧୁ ପୌରାଣିକ ରୀତିନୀତି ଆଉ ପୌରାଣିକ ପୃଷ୍ଟିକର ଖାଦ୍ୟ ଆମେ ଯୋଉ ଖାଉଥିଲେ ଏବେ ଆଉ ନାହିଁ ଏବେ ସବୁ ଖାଦ୍ୟ ରାସାୟନିକ।
ହଁ ଠିକ କଥା। ନା ସବୁଆଡେ ତ ମିଲାବଟ ହେଇଗଲାଣି ଆଉ କଣ କରିବା।
କଣ କରିବା ବନ୍ଧୁ ରାସାୟନିକ ଖାଇ ଖାଇ ଆମ ଦେହ ଗଲାଣି ଅବସ୍ଥା। କାହାର ଆଣ୍ଠୁ ଗଣ୍ଠୁ ବି ବ୍ୟଥା କାହାର ହାଟ ଇଏ
ସବୁଆଡୁ କିଛି ଯାହା ନ କାମ କଲେ ବି ରୋଗ ବାହାରିବ କାମ ନ କଲେ ବି ରୋଗ ବାହାରିବ ବାସ୍ ବାଲାନ୍ସ କରିକି ଚାଲିବାର ଅଛି।
ବନ୍ଧୁ କହୁନାହାନ୍ତି ଆଗରୁ ଯେତେ ବୟସ ପର୍ଯ୍ୟନ୍ତ ଲୋକ ତିଠୁ ଥିଲେ ଏବେ ଚାଳିଶ ପଚାଶ ରୁ ଚାଲି ଯାଉଛନ୍ତି ତାଗରୁ ଅଶି ନବେ ଶହେ ବି ଯାଇଛନ୍ତି ଲୋକ।
ଏ ତାଙ୍କ ହାଡ଼ ଗୋଡ ଯେତେ ମଜବୁତ ଆଜିକାଲିକା କୋଡିଏ ତିରିଶ
ସତରେ ବନ୍ଧୁ ଜମା ମଜବୁତ ନୁହେଁ ଏବେ।
ନା ସେମାନେ ଦେଶୀ ଖାଦ୍ୟ ଖାଆନ୍ତି ଆଉ, ସବୁକଛିରେ ଭେଜାଲ ହେଉଛି ଆଜିକାଲି ଆଗରୁ ମାନେ ପିଓର୍ ଓରିଜିନାଲ୍ ଜିନିଷ
ମହେ ତ ସବୁ ଭେଜାଲ କରିଦେଲେଣି, ସବୁ ରାସାୟନିକ ମିଶଉଛନ୍ତି ଜିନିଷ
ଆମର ଆଗରୁ,
ଯୋଉଟା କି ଆମ ଦେହ ପାଇଁ ବି ବହୁତ ଖରାପ କ୍ଷତିକାରକ
ଆମର ପୁରୁଣା ଲୋକ ଆଗରୁ ମଟନ୍ ଆଣିକି ଖାଆନ୍ତି, ସେ କହିଲେ ଏବେ ଯେଉଁ ମ ମଟନ୍ ଲାଗୁଛି କାହିଁ କିଛି ନାହିଁ ଆମେ ଯଦି ଆଗରୁ ମଟନ୍ ଆଣିବୁ ଶାଳପତ୍ରରେ ଦେଉଛୁ। ତାଲେ ଆମେ ମଟନ ରାନ୍ଧିବୁ ମାନେ ଆମ ଘର ଏରିଆଟା ପୁରା ବାସିବ।
ଆଁ ଚତୁର୍ ପାର୍ଶ୍ ବାସିବ ଲୋକ ଆସିକି ପଚାରିବେ କଣ ମଟନ୍ ଆଜି କରିଛନ୍ତି କି?
ମଟନ ନରେ କଣ ଖାଲି ଆଉ ବିଭିନ୍ନ ପ୍ରକାର ଖାଇବାର ଅଛି। ମୋତେ ସବୁଠାରୁ ଫେବରାଇଟ୍ ଖାଦ୍ୟ ହେଉଛି କ୍ଷୀରି।
ଖରି
ହଁ ମୋର କ୍ଷୀରି ସବୁଠାରୁ ପସନ୍ଦ ମୋର ଛୁଆ ବେଳରୁ ମୋର ଖିରି ହିଉଁ ଯେ ସବୁଠୁ ବେଷ୍ଟ
ନିଶ୍ଚୟ ମୋର ବି ପସନ୍ଦ ବନ୍ଧୁ କ୍ଷିରି।
କ୍ଷୀରି ଅଛି ତ ଜୀବନରେ ମୋର ଶାନ୍ତି ଅଛି।
ସେଥିରେ ଯୋଉ ଘର କ୍ଷିରିରେ ଯୋଉ ଶାନ୍ତି ଆଉ ପଦାରେ ଅଛି।
ନା ନା ମୋର ସବୁଆଡେ ଘର କ୍ଷୀର ବି
ନା ଘରର ଯେତିକି ଆସିବ ବାସ୍ନା ସେ ଯୋଉ କ୍ଷିରି ଫୁଟିଲା ବେଳେ
ହୁଁ।
ଆଉ ସେ ପଦାରେ କୋଉଠି ଅଛି ବନ୍ଧୁ?
ହଁ ପଦାରେ ବି ବଢିଆ କ୍ଷିରି କରୁଛନ୍ତି ଆଜିକାଲି ତ କ୍ଷିରି କରୁନାହାନ୍ତି ରାବିଡି କଲେଣି। ସେ ତ ଆହୁରି ଟେଷ୍ଟ ତିନି ଗୁଣ କରିଦଉଛି।
ମୋ ମା ବଢିଆ ରାବିଡି କରନ୍ତି ମାଟି ହାଣ୍ଡିରେ। ଆଜ୍ଞା ବନ୍ଧୁ ବନ୍ଧୁ ଆପଣଙ୍କ ପାଇଁ ତ ସବୁବେଳେ ଖୋଲା ଅଛି। ସେ ଆମ ଦ୍ଵାରା କିନ୍ତୁ ଆପଣ ଆସିବାକୁ ଚାହୁଁନାହାନ୍ତି ଆ ବନ୍ଧୁ ଆମେ ଅ ଛୁ ଆସନ୍ତୁ ଏଇ ରଜ ଭିତରେ ତିନି ଦିନ ଭିତରେ ଆସନ୍ତୁ।
ହଉ ଠିକ ଅଛି ଆଉ ରାବିଡ କହିଲୁ ମାନେ ଭାଇ ମୋର ରାବିଡ଼ି ବି ସବୁଠୁ ପରେ ବହୁତ ପସନ୍ଦ ଖାଦ୍ୟ
ନିଶ୍ଚୟ ନିଶ୍ଚୟ ବନ୍ଧୁ ଆସନ୍ତୁ।
ମୋର ରାବିଡ଼ି ସବୁଠୁ ବହୁତ ବଢ଼ିଆ ଲାଗେ ମୋତେ ରାବିଡ଼ି ମିଠା ଦହି ହେଲା।
ଆଜ୍ଞା ଆଜ୍ଞା।
ମୁଁ ନନଭେଜ୍ ଟ୍ୱେଣ୍ଟି କି ଥାର୍ଟି ଟି ପରସେଣ୍ଟ ରଖିଥିଲେ ଭେଜ୍ ଖାଦ୍ୟ ମୁଁ ସେଭେଣ୍ଟି ପରସେଣ୍ଟ ରଖିଥିବି।
ଆଜ୍ଞା ବନ୍ଧୁ ସତୁରି ତିରିଶ ନା ବନ୍ଧୁ ଆମେ ତ ପୁରା ଶହେ ପ୍ରତିଶତ ସା
ଦେଖିଛ ସେଇଟା ବହୁତ ଭ ଭଲ କହଉନି ଆଗ କଣ ହବ ମୋର ଗୁପଚୁପ ଚାଟ ଆଇସ୍କ୍ରିମ୍ ଏଇସବୁ ଖାଇବା ଯେତେ ପସନ୍ଦ ଆଜ୍ଞା ନନଭେଜରେ ଏତେ କଣ ମୁଁ କେଉଁଠିକି ଏବେ ଷ୍ଟାଟସରେ ଖାଏ କି?
ହଉ ବନ୍ଧୁ ମୋ ମାଆ ଡାକିଲେଣି ଆଜ୍ଞା ଆଜ୍ଞା ବନ୍ଧୁ ମୋ ମା ଡାକିଲେଣି